ହ୍ୟାଲୋ।
ହଁ ଆଜ୍ଞା ମ୍ୟାଡ଼ାମ କୁହନ୍ତୁ କଣ କରୁଥିଲେ?
ଉଁୁ ଏଇ ଅଟା ଦଳୁଥିଲି।
ଆଁ ହଁ ାରୁଟି କରିବେ? ଉଃ ରୁଟି ଆଉ କଣ ଲଗେଇଛ?
ରୁଟି ଆଉ ଯୋଉ ମଟର।
ହୁଁ ହୁଁ। ମଟର ତରକାରୀ।
ମୁଁ ଯୋଉ ବଡ ମଟର କୁ ଭେଜେଇଥିଲି। ସେଇଟାକୁ ତରକାରୀ ବନେଇବି।
ସେଟା କେମିତି ବନେଇବେ?
ତାକୁ ପ୍ରେସରରେ ସିଟି ଦେଇ ଦେଇଛି। ନା ଟିକେ ଅଧିକ ସମୟ ଲାଗିବ ସିଝିବା ପାଇଁ ତାକୁ ଚାରି ପାଞ୍ଚଟ ସେଟା ସିଟି ଦେଇକି ଥୋଇଛିିବ ତା ଟିକେ ମସଲା କଷିକି ଟ ଗ୍ରେଭି ଭୂଳା ବନେଇବି ଆଉ।
ଓହୋ।
ରୁଟି ସହିତ ଖାଇଦେବେ ଆଉ ତମର ସରିଲାଣି ରୋଷେଇ?
ହଁ ଆମର ଘରେ ଭାତ ତ।
ହୁଁ ଗରମ କେମିତି ହଉଛି?
ହଁ ଗରମ ସବୁ ହଉଛି ବାହାରେ ଫ୍ୟାନ୍ ଦେଇକି ବସିଛୁ ଆଉ।
ହୁଁ ଆଉ ଝିଅ ମାନେ?
ଛୁଆମାନେ ଏଠି ଖେଳୁଛନ୍ତି।
ହୁଁ।
ହଁ ତମ ଛୁଆ?
ଆମ ଛୁଆ ଏଇ ପାଠ ଲେଖୁଛି ତାର ଯୋଉ ହୋମୱାର୍କ ଦେଇଛନ୍ତି ତାକୁ ବସିକି କରୁଛି।
ହଁ ଓହୋ ତୁମେ ପଢଉଥିଲ।
ହଁ ଏମିତି ତାକୁ ଟିକେ ନ ଜଗିଲେ ସେ ଲେଖିବନି ଛୋଟ ପିଲାଟା ତ।
ଓହୋ ଆଉ। ଆଉ।
ଏ ଆଉ କଣ କହିଲ?
ମୁଁ କହିଲେ ଆଉ ସବୁ କଣ କୁହ ତମେ କଣ ଭଲ ଲାଗେ। ତମେ ବୁଲାବୁଲି ଆଉ ହଁ। ତ ସେ କଣ ଟା କରିବା ପାଇଁ ଭଲ ଲାଗେନ। ଓହୋ କଣ ହୁଁ
ବୁଲିବାକୁ ଭଲ ଲାଗେ କିନ୍ତୁ ବୁଲିବାକୁ ମୋତେ ସ୍କୋପ୍ ମିଳୁନି।
ଓହୋ।
ଓହୋ। ବୁଲିବା ପାଇଁ ତ ବୁଲି ବୁଲି ଯାଇଛି ପୁରୀ ଯାଇଛି। ପୁରୀ କୋଣାର୍କ ଚନ୍ଦ୍ରଭାଗା ଆଉ ତାରିଣୀ ଘଟଣା ତାରିଣୀ କପିଳାସ ବିର ଯା ମନ୍ଦିର। ହ
ଓହୋ।
ଆଉ ଯୋଉ ଦେଓଗାଁ କୁଶଳେଶ୍ଵର। ହୁଁ ମୁଁ କରେ ହୁଁ।
ତୁ ବାହାହେଲା ପରେ ନା ଅଭିଆରୀ।
ହୁଁ ନାଇଁ ବାହାଘର ପରେ ଆଗରୁୁ ଝିଅ ବେଳେ ବି ଝିଅ ବେଳେ ବି ଆହୁରି ବହୁତ ଜାଗା ଯାଇଛି।
ହୁଁ।
ହୁଁ। ଯୋଉ ଗରମ ବି ହଉଛି।
ହଁ ଏଇ ଗରମରେ ବି କୁଆଡେ ବୁଲେଇବୁ ହଁ।
ହ
ଗରମ ନହେଲା ଆମ କୁଆଡେ ବୁଲିବ ତ ଛୁଆଙ୍କୁ ନେଇକି।
ହୁଁ ତାଙ୍କର ଖିଆ ପିଆ ଟାଇମ୍ ଟେବୁଲ। ସେମାନେ ଗରମ ହେଲେ ଶହିପାରିବେନି।
ହ ବା।
ହୁଁ ଆଉ କଣ ଗୋଟେ ଖଡ଼
କଣ କହିଲ?
ସେ ଫ୍ୟାନ ଟା ଚାଲିଛି ତ।
ଓ ହୋ ଆଉ
ଝିଅ ରୁମ୍ ରେ ଟାଇମ୍ ରେ ଶୋଇଛି।
ଓ
ହଁ।
ଆଉ କୁହ ନା ହେଇନାହିଁ।
ହୁଁ।
ଆଉ
କେବେଠୁ ବାହାହେଲା କେବେ ପାଖରେ ସ୍କୁଲ ଅଛି?
ଯିବା ଆଉ ହଁ ଆମର ଯାର୍କା ରେ ସ୍କୁଲ ଅଛି।
ହୁଁ ଜାର୍କା ରୁ ଚଣ୍ଡିଖୋଲ କେତେ ବାଟ?
ହୁଁ ଯାର୍କାରୁ ଚଣ୍ଡିଖୋଲ ହେଲା ହୁଁ ଗାୟତ୍ରୀ।
ଚଣ୍ଡିଖୋଲ ସେ ଯୋଉ ମନ୍ଦିର ଯାଇଛ?
ଖୋଲ ଚା ଚା ତିନି ଚାରି କିଲୋମିଟର ହଁ।
ଚଣ୍ଡଡିିଖୋଲ ପାଖାପାଖି ଓଳା ଶୁଣି ନା? ହଁ ଓଳା ଶୁଣି ଯୋଉ ପାହାଡ଼ ଘର ଭିତରକୁ ନା ସେଠି ଭଲ ଭୋଜି କରିବା ପାଇଁ ଭଲ ସ୍ପର୍ଟା ନୁହେ ନା ଓଳାଶୁଣି।
ଆଉ ହଡେ।
କୁଆଡ଼େ ଆହୁରି ଆଗକୁ।
କି ତ ଦେଖି ନାହିଁ କୁହନ୍ତି।
ହୁଁ ହଁ ସାଙ୍ଗମାନେ କୁହନ୍ତି। ଆମେ ଥରେ ବାହାରଥିଲୁ ଓଳା ଶୁଣି ଭୋଜି କରିବା ପାଇଁ କ୍ୟାନସଲ ହେଲା ଓଳା ଶୁଣି ଗୋଟେ ଭଲ ଜାଗା ନା। ଭୋଜି କରିବା ପାଇଁ।
ଓ ହୋ।
ମୁଁ ଯାଇକି ଟିକେ ପାହାଡ଼ ଚଢିକି ପୁରା ଯାଇକି ସେ ଉପରେ ମନ୍ଦିର। ତଳ ଗୁଡେ ଭଲ ପାଗ ଭଳିଆ କରିଛନ୍ତି। ହଁ ଚଣ୍ଡିଖୋଲ ଆମେ ଯାଇଥିଲୁ। ଥରେ ଯୋଉ ଚଣ୍ଡିଖୋଲ ମନ୍ଦିର। ପା ରିଙ୍ଗସେରିମନି ଚଣ୍ଡିଖୋଲ ଯୋଉ ଚଣ୍ଡି ମନ୍ଦିର ନାହିଁ। କି ମନ୍ଦିର ଗଟେ ସେଇଠି କୋଉଠି ମହାବିନାୟକ ନୁହେଁ। ହଁ ଚଣ୍ଡିଖୋଲ ସେଇ ଯୋଉ ଚଣ୍ଡି ମନ୍ଦିରରେ ହେଇଥିଲା। ସେ ମହାବିନାୟକ ପାଖାପାଖି। ସେ ଭଲ ବଢିଆ ମନ୍ଦିରଟି ହଁ ଖାଲି ମାଙ୍କଡ଼ ପଲ ପଲ। ସେଇଠି ଗୋଟେ ଭଲ ଗେଷ୍ଟ ହାଉସ ଥିଲା ସେଠି ଆମର ଭୋଜି କରିଥିଲୁ।
ଠୀ ତ ପ୍ରବଳ ମାଙ୍କଡ଼।
ହୁଁ।
ହଁ ଅଛି ଗୋଟେ। ସେଟା ମନ ପଡନି ସେ ଅଛି ଭଲ ଜାଗାଟେ।
ଚାମ୍ବି କାନ୍ତ।
ଆଉ।
ତାପରେ ଆଉ ଯାଇନି। ଆଉ ସେପଟ ରୁଟରେ ଯେ କେତବେଳେ? ଆମେ ଆମର ପାଞ୍ଚ ଭଉଣୀ।
ଉଁ ହୁଁ। ପାଞ୍ଚ ଜଣ ଆଙ୍କ ମ୍ୟାରେଡ୍ କଲେଣି?
ନା ଆମ ତିନି ଜଣ ମ୍ୟାରେଜ୍ କରଛନ୍ତି ଆଉ ଦି ଜଣ ଅଛନ୍ତି। ହୁଁ।
ଉଁ ହୁଁ। ଆଉ ଆଉ ଘରେ ସବୁ କିଏ କିଏ ଅଛନ୍ତି? ବାପ ଘରେ କିଏ କିଏ ଅଛନ୍ତି ସବୁ?
ବାପ ଘରେ ବାପା ବୋଉ ଆମେ ହୁଁ। ବାପା ବୋଉ ଏବେ ଘରେ ବାପା ବୋଉ ମୁଁ। ଚାରି ନମ୍ବର ଭଉଣି ସିଏ ରହୁଚି। ତାପରେ ଆଉ ପାଞ୍ଚ ନମ୍ବର ଯିଏ ସିଏ ନିଟ୍ ପାଇଁ ପ୍ରିପେୟାର୍ ହଉଚି।
ଓହୋ।
ସିଏ ହଷ୍ଟେଲରେ ରହୁଛି ହଁ ଆଉ ଆମେ ତିନି ଭଉଣୀ ତ ଶାଶୁଘରେ ଆଉ। ବଡ ସେଠି ସେ ତାଖରେ ମୋର ଟିକେ ଦୂର ହେଲା ମୋ ତଳ ଯିଏ ତାର ଆଉ ଟିକେ ଦୂର ହେଇଗଲା।
ହୁଁ। ଉଁ ହୁଁ ଆଉ।
କଁ ଖାଇଚୁ ସନ୍ଧ୍ୟାବେଳେ?
ଏଃ ସନ୍ଧ୍ୟାବେଳେ କଣ ଖାଇଥିଲ? ମୁଁ ଖାଇଥିଲି ଆଇସ୍କ୍ରିମ ଟିକେ ଖାଇଥିଲି ପିଠା ଟିକେ ଖାଇଥିଲି। କାକରା ପିଠା ଟିକେ ଖାଇଥିଲି।
ହଁ।
ହୁଁ।
ମୁଁ ଡଲିଆ ବନେଇଥିଲି ସେ ଡଲିଆ ଟିକେ ଖାଇଥିଲି।
ଉଁ ହୁଁ ଦଲିଆ ଟା କେମିତି ବନେଇଥିଲ?
ଡଲିଆ ଟା କୁ ଏଇ ଛୁଆ ପାଇଁ ବନାଏ ସେଇଥିରୁ ଟିକେ ଅଧିକ ବନେଇଦିଏ। କାଇଁ ଡଲିଆ ଟାକୁ ତା ପାଇଁ ଇଜି ହବ ବୋଲି ମୁଁ ତାକୁ ଆଗୁଆ ଟିକେ ଘିଅରେ ଭାଜିକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେଇଚି ସିଏ ଗୁଣ୍ଡ ହେଇଯାଇଚି ତାକୁ ଟିକେ ସେ ସେ କ୍ଷୀରରେ ତାକୁ ଓଃ ହଁ ଘିଅରେ ଭାଜିକି ତାକୁ ଗ୍ରାଇଣ୍ଡିଙ୍ଗ୍ କରିକି ଥୋଇ ଦେଇଚି। ତାକୁ ସେ ଯେତବେଳେ ତାକୁ ଦିଏ ଟିକେ ଜଲଦି ରୋଷେଇ ଟା ହବା ପାଇଁ ଉଁ କ୍ଷୀରରେ ଟିକେ ତାକୁ ଫୁଟେଇଦେବି ଅ ତିନି ମିନିଟ ଭଳିଆ ଫୁଟିଲେ ତାକୁ ଦେଇ ଦିଏ। ହୁଁ ଚିନି ଟିକେ ପକେଇ ତାକୁ ଦେଇ ଦିଏ କିନ୍ତୁ ଡଲିଆ ଟା ଉମ୍ ଉଁ ବଡ ଲୋକ ଖାଇବା ପାଇଁ ହେଲେ ଏମିତି ନୁହଁ ତାକୁ ଅଲଗା ଭାବରେ ବନେଇବାକୁ ପଡିବ। ଡଲିଆ ହୁଁ ବଡ ଲୋକମାନଙ୍କୁ କଣ ଭଲ ଲାଗିବ? ଏ ଛୋଟ ପିଲା ପାଇଁ ଦିଏ ସେ ଇଏ ଖାଇ ରୁସମ୍
ହୁଁ ସିଏ ଟେଷ୍ଟ କରିବ ଆଉ ତାଙ୍କ ପାଇଁ ଟିକେ ଅଲଗା ଟେଷ୍ଟ ଦରକାର ଆଉ। ଛୁଆଙ୍କୁ ତ ଯା ଦେଇଦବୁ ଛୁଆ ଖାଇବେ ଛୁଆ ଆଜିକାଲି ଛୁଆ ବି ଟେଷ୍ଟ ନହେଲେ ଭଲ ଲାଗିବନି ସେ ଖାଇବେନି।
ହୁଁ ବୋରିଙ୍ଗ ଲାଗୁଚି କଣ ଡେଲି ଏଇ ଆଇଟମ୍ ଟା କରୁଚୁ ଡେଲି। ସକାଳୁ ଧର ଛତୁଆ ଦେଲେ ଡେଲି କଣ ମତେ ଛତୁଆ ଦେଇ ଦଉଛୁ ଏଇଭଳିଆ। ମା ତୁ କଣ ଡେଲି ମତେ ଛତୁଆ ଦଉଚୁ ତାକୁ ଯିଏ ପଚାର ଦିଏ ଧର କଣ ଖାଇଚୁ? ନା ସବୁଦିନେ ମୋତେ ଗୋଟେ ଛତୁଆ କଣ ଦଉଚୁ ଜିଏ ପଚାରିବ ମୁଁ କଣ କଇବି ଛତୁଆ ଗୋଟେ ଦଉଚୁ। ମୁଁ ଶିଖି ଦେଇଛି ନା ମାମା ଛତୁଆ ଦେଇଛି ଖାଇବାକୁ। ଏ ଭଳିଆ କଣ ଡେଲି ହୁଁ ମୋ ପାଖରେ ସମୟ ହେଲେ ଆଉ ଛୋଟ ଝିଅ ଟା କିଛି ସମୟ ହଉନି ଦିଅ ଛତୁଆ ଟା ଟିକେ ଇଜି ପ୍ରୋସେସ ଦିଅ ଧରେଇ ଦିଅ।
ହୁଁ ଖାଲି କହୁଚି ଛତୁଆ ଛତୁଆ ଖାଇବି ଆଉ କିଛି ଖାଇବି ନାଇଁ।
ହୁଁ ହୁଁ ହଁ ଏଇନେକେ ଛୋଟ ଅଛି ବୋଲି ଖାଲି ଛତୁଆ ଛତୁଆ ହଉଚି। ସେ ଦେଖିବ ବଡ ହେଇଗଲେ ସେ ଟିକେ ବଡ ହେଇଗଲେ କଣ ମତେ ଛତୁ
ଆଉ କିଛି ଖାଉନି ଡ଼ାଲି ଭାତ ଆମ୍ବ ଆଉ ତା ଛଡା ଆଉ କିଛିନାଇଁ। ଅଣ୍ଡା ଭାତ
ହୁଁ ରୁଟି ମାନେ ସେମିତି ତା ପରଦାଟା ଦଉଚ ନା ସବୁ ଉ ଦେଇ ଦଉଚ?
ଚକକି ଦଉଛି ଡାଲିରେ ଚକୁଡିକି ଦେଇ ଦଉଚି ଆଉ ରୁଟିଟାକୁ ଆଗେ ଧୋଇଦେବି ଧୋଇ ଦେଇକି ଡାଲି ଗରମ କରିଦେବି ଡାଲି ଗରମ ଉପରେ ତଳେ ଟିକେ ଡାଲି ଦେଇଦବି ତାରେ ରୁ ରୁଟିଟାକୁ ଦେଇଦେବି ତ ପରେ ଉପର ଡାଲି ଦେଇ ଦେବି ବକୁୁଡିକି ତାକୁ ଖୋଇଦିଏ। କଉଦିନ ରୁଟି ଡାଲି କଉ ଦିନ କ୍ଷୀର ରୁଟି
କ୍ଷୀର ପିଏ?
କ୍ଷୀର ରୁଟି କ୍ଷୀର ପିଉନାହିଁ ସେ ଜମା। ସେ କ୍ଷୀର ପିଉନି ହଲିକ୍ସ ଖାଉନି କି ବନଭିଟା ଇଏ ସଏ କିଛି ତାର ଖାଉନେଇଁ। ପିଆପିଇ କିଛି କରୁନି ତାକୁ ମୁଁ କଣ କରୁଛି ନା ଆ ଆମର ଇଏରେ ଗୋଳେଇକି ଦେଇଦଉଚି
ଖାଦ୍ୟ ହିସାବରେ ଦେଇଦିଅ ହଁ ପିଉନି ଯଦି ଖାଦ୍ୟ ହିସାବରେ ଦେଇଦିଅ।
ଛତୁଆରେ କ୍ଷୀର ହର୍ଲିକ୍ସଏଇଆ ପକେଇକି ଦେଇଦିଏ।
ହୁଁଉଁ।
ହୁଁଉଁ।
ଅ ହ ଅ
ଏମିତି ତ ଖାଇବନି ଆଉ ଯୋଉ ବାଟରେ ହେଲେ ତ ଦେଲେ ଖ
ଅଢ଼େଇ ବର୍ଷ ହେଇଗଲା ନା ନା ତିନି ବର୍ଷ ନା ଅଢେଇ ବର୍ଷ?
ଉଁ ଅଢ଼େଇ ବର୍ଷ। ମାନେ ଅଢ଼େଇ ବର୍ଷ ପ୍ରାୟ ହେଇଗଲାଣି ନଭେମ୍ବର ତିନି କି ତିନି ବର୍ଷ ହବ ଆଉ।
ହଁ ହଁ ନଭେମ୍ବର।
ଆଜ୍ଞା ଆଉ ଆଉ ରୁଟି କରୁଚନ୍ତି ବୋଧେ?
ହଁ ଏଇ ରୁଟି ବା ଅଟା ଚକଡୁଛି ତାକୁ ଗୋଲ ଗୋଲ ବାଟୁଳା ବନଉଛି ବନେଇବି ରୁଟି ଆଉ।
ଉଁ ହୁଁ ହଉ ରୁଟି କରନ୍ତୁ ଆଉ ଯେତେବେଳେ ଫ୍ରି ହେଲେ କଥା ହବା ଆଉ।
ହଁ ହଉ।
ହଁ।